ହାଲୋ।
ହ୍ୟାଲୋ।
କଣ କରୁଛ ଦିଦି?
କିଛି ନାଇଁ ଏମିତି ହିଁ ବର୍ଷା ପାଗ ଶୋଇବା କଥା ଆଉ ତମେ?
ମୁଁ ବି ଏବେ ଜଷ୍ଟ ଖାଇ ସାରିଲି ଆଉ ଶୋଇଛି ଟିକେ।
ନିଦ ହଉଛି ତାହେଲେ ନାଇଁ କି।
ନିଦ ନାଇଁ ଆଜି ଟିକେ ଘରୁ ଗେଷ୍ଟ ଆସିଥିଲେ ନା।
ହଁ।
ହୁଁ ତ ଟିକେ ଏମିତି ଟିକେ ରୋଷେଇ କଣ ଏ ଯା କରିଦିଏ ସବୁ ଖାଇ ପିଇଏ ଏବେ ସବୁ ଗଲେ ମୁଁ ବି ଖାଇଲି ଏବେ ଟିକେ ଶୋଇଚି।
ନିଦ ବି ହଉନି ମୁଁ ଏବେ ଟିକେ ନିଦ ହେଲା ବେଳକୁ କିଏ ଗୋଟେ ପଳେଇଆଉଛି
ହୁଁ।
କ ପର୍ଯ୍ୟନ୍ତ ତ ଭାଙ୍ଗି ଯାଉଛି ଆଉ।
ହଁ ଦିଦି।
କିଏ କୁଣିଆ ଆସିଥିଲା କହିଲ?
ହଁ ମୋ ବଡ ମା ବଡ ବାପାଙ୍କେ ଆଉ ଭାଇଆଙ୍କେ ଭାଉଜ ପୁଅ ଏମିତି ଆସିଥିଲେ ସବୁ।
କେତେବେଳେ ଯିବେ ବୋଲି ଭାବୁଥିବ ନାଇଁକି।
ନାଇଁ ନାଇଁ ଗଲେଣି ଖାଇବେ ଗଲେଣି।
ଆମ ଘରକୁ କୁଣିଆ ଆଇଲେ ମୁଁ ତ ବିଜାର ହେଇଯାଉଛି କେତେବେଳେ ଯିବେ ମୁଁ ଭାବିକି ଥାଉଛି।
ନାଇଁ ଏମତି ଉଁ ମାନେ ଯାହାକୁ ଭଲ ଲାଗୁନଥିବ ଗୋଡେ ଗୋଟେ ଥାଉଛନ୍ତି ନା ପୁଣି ଆସଥିବେ। ଭଲ ଲାଗୁନଥିବ ଯଉାନଙ୍କୁ ଆଲେ କେତେବେଳେ ଯିବେ କେତେବେଳେ ଯେମିତି ଲାଗୁଥିବ।
ତୁମ ଆଡେ ଗେଟ୍ ବନୋଉଚନ୍ତି?
କୋଉ ଗେଟ ଦିଦି?
ଆ ଲୁହା ଗେଟ।
ଲୁହା ଗେଟ ନାଇଁ ଦିଦି।
ଜାନ ନ କାର ଲୁହା ଗେଟ ଥିବ ଓଲି?
ଲୁହା କେଟ ଉଁ ଅଛି ଯେ ମାନେ କଁ ତମେ ଅ କିଣିବ ନା କଣ?
ହଁ ଯାର ୟୁଜ ରେ ଆମ ଥୁଅନ୍ତି।
ଓ ହୋ ହୋ। ହୁଁ ନା ଆମ ପଟେ କରୁନି ଆମେ ତ। ସେମ କୋଉ ମାର୍କେଟ ପେଟେ କୋଉଟାରେ କରୁଠିବେ।
ନାଇଁ କରିଲେ ତ ସେଡ଼ା କୋଡିଏ ପଚିଶ ହଜାର କହୁଛନ୍ତି। ଆମ କାର ଏମିତି ଥିବ କି କଣ ଇଏ ମ ଦରକାର ଆଉନଥିବ।
ହୁଁ ହୁଁ ହଁ। ଆ ଆଜି ପଢାପଢି?
ପଢା ପଢି କଥା କୁଅ କୁଅନି।
ହ
କେମିତି ବର୍ଷା ପାଗ ହୋଉଚି ଯେ
କୁନ ଖାଲି ଆଜି ତ ମୁଁ କଣ ଚୁଟି ପୁଟି ଧୋଇଁକିରି ଗାଧେଇ ଦେଇେଇଚି
ବା
ତିନ ଥଣ୍ଡା ଥଣ୍ଡା ଲାଗୁରି ପୁରା।
ହୁଁ
ଶୁଖୁନି କିଛି ନଇ ପୁରା ଥଣ୍ଡା ଲାଗୁଚି।
କଣ କରିବା କଥା ବି ମୁଁ ଜାଣିପାରୁନି ଭାଇ ବିଯାର ବିଜାର ଲାଗୁଚି।
ହୁଁ ପରା। ସମ ସି ଏଲ ସି ପାଇଁ କଲେଜ ଗଲଣି? ନା ତମର ଦେଲେ ଦେଇଥିବେଣି।
ଦେଇଚନ୍ତି ଯେ ମୁଁ ହିଁ ଆଣିଯାଇନି ଅଳସୁଆ ହୋଇକି ୲
ଓହୋ ହ ହ ଏମତି ଆପ୍ଲିକେସନ କଣ ଗୋଟେ ଲେ ଖିଆବ ପଡୁଚି ନା?
ଅ ହଁ। ପୁ ପୁରା ଅଳସୁଆ ହେଇଗଛି ପୁରା ଅଳସୁ ପୁଆ ମାନେ ଅଳସୁଆ ମାନେ ମୋର ଆଉ କିଛି ମାନେ ଜୀବନର କିଛି ଆ ଆଗକୁ ମୂଲ୍ୟ ନାହିଁ ଏମିତି ସେମିତି ମୁଁ ହେଇକି ଅଛି।
ତମେ ଆଗକୁ କଣ ପ୍ରିପାର ହବ ହଉଚ ଚାକିରି ପାଇଁ?
ଆଉ ସେବାକୁ କିଛି ଆସୁନି ମୋ ମୁଣ୍ଡ କୁ। ମାନେ ଏମତି ଆଉ କିଛି ମାନେ ଅନ୍ୟ କିଛି ଇଏ ନାଇ। ମାନାଁ ମାରି ହଁକ୍ ଆଜି ଷ୍ଟାର୍ଟ କରିବି। କାଲି କରିବି ପହର ଦିନ କରିବି ଏମିତି ହେଇକି ଅଛି।
ଉଁ ହଁ ପରା ଏଦେ ଚାକିରି ବାକିରି ନରିଅତ କିଛି ହଉନାହାନ୍ତି ପୁନି।
କଣ କହିଲା ମ?
ତୁମ ଘରେ ଚାକିରି ନକଲେ ତ କିଛି ହବନି ହଁ ଦିଦି। ଚାକିରି ନ କଲେ ତ କିଛି ହବନି କହୁଛି। ହ୍ୟାଲୋ।
ଗଭମେଣ୍ଟ ଚାକିରି ଦେଖ ନା ପ୍ରାଇଭେଟ ଚାକିରୀ ଦେଖ
ଏ ମା ଗର୍ମେଣ୍ଟ ଚାକିରି ସ୍ୱପ୍ନ।
ଆଉ ପ୍ରାଇଭେଟ ଚାକିରି ମୂଲ୍ୟ ଆଡୁ ହୀନ।
। ହଁ ପରା କିନ୍ତୁ ପ୍ରାଇଭେଟ ସ୍କୁଲରେ ଯୋଉ ପିଲା ଯାକ ପଢୁଛନ୍ତି ନେଇ କି।
ହୁଁ।
ସେଇଟା ବହୁତ ସମସ୍ତେ ହଁ। ବଢିଆବା ପ୍ରାଇଭେଟ ସ୍କୁଲ ରେ ପାଠ ପଢୁଛିି ଆଉ ଗର୍ମେଣ୍ଟ ସ୍କୁଲ ରେ ପଢ଼ିଲେ କି ପଚାରିବେନି କିନ୍ ଟେ ଗମେଣ୍ଟ ଚାକିର କରିବା ପାଇଁ ସମସ୍ତେ
ପ୍ରାଇଭେଟ ଚାକିରୀ ପାଇଁ ନାଇଁ ଆମେ ଦେଖ ପିଲା ପ୍ରାଇଭେଟ ସ୍କୁଲରେ ପଢିବେ ଗମେଣ୍ଟ ଚାକିରୀ କରିବେ ଆଉ ଆମେ ଗମେଣ୍ଟ ସ୍କୁଲ ପୁଢିକି
ନା ପ୍ରାଇଭେଟ ମିଳୁଚି ନା ଗର୍ଣ୍ଣମେଣ୍ଟ ମିଳୁଛି।
ପ୍ରାଇଭେଟ ଚାକିରି ବି ସପ୍ନ ହଉଛି।
ହୁଁ। କୁଆଡେ ଯାାଇନ ବୁଲାବୁଲି ପାଇଁ।
ବାହାରିଥିଲି ଠିକ ଟାଇମ ରେ ବର୍ଷା ହେଲା ଆଉ।
ମନ୍ଦିର ଯାଇଥିଲୁ ନା କଣ କହୁଥିଲୁ?
ହଁ ସକାଳେ ମନ୍ଦିର ଯାଇଥିଲି।
ହୁଁ କୋଉ ମନ୍ଦିର?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
ହୁଁ ହୁଁ ହୁଁ। ହୁଁ ଏବେ ରଥଯାତ୍ରା ହଉଛି ନାଇ କି ଆଗକୁ
ମତେ ଆଉ ରଥଯାତ୍ରା ବି ଆଉଛି ନାଇଁକି ଏବେ। ନୂଆ ଡ୍ରେସ୍।
ତମର ଗୋଟେ ପର୍ବକୁ ଗୋଟେ ଡ୍ରେସ କରୁଛ।
ନାଇଁ ଯେ ଗୋଟେ ଖୁସି ଆଗ ପିଲାବେଳେ ଏମତି ହୁନଥିଲା।
ହଁ ସାନବେଳା।
ଏବେ ତ ଗଣେଶ ପୂଜା ସରସ୍ୱତ ପୂଜାକୁ ବି ଇଛା ନାହିଁ ଆଉ।
ହୁଁ। ହୁଁ ପର। ନୂଆ ଡ୍ରେସ ନହେଲେ ତ ଆଜିିକାଲି ଭଲ ଲାଗୁନି ଟିକେ କଣ ହେଲେ ବି?
ଖାଇବା କଣ ଖାଇଲ?
ଆମର ହେଇଥିଲା ଆଜି କଣ ପନିର ତରକାରୀ ମାଛ ହେଇଥିଲା, ଚିକେନ, ଭାତ, ଡାଲି ଆଉ ପାମ୍ପଡ଼ ହେଇଥିଲା।
ବାପ୍ ରେ ଆଉ ଭୋଜି।
ଆରେ ଆସିଥିଲେ ବହୁତ ଦିନରୁ ଆସିଥିଲେ ନା ମାନେ ଆ ଆସିବୁ ଆସିବୁ ହେଇକି ଥିଲେ ଥାପ୍ ଏ ହଁ ଏତେ ଦିନରୁ ଆସିଥିଲେ। ନାବେ ଖାଇ ପି ଗଲେ।
କିଏ ରାନ୍ଧିଥିଲା ଏତିକି ସବୁ?
ମା କହଲେ ମୁଁ ଟିକେ ହେଲ୍ପ କରିଦେଇଥିଲି ଆଉ କଟାକଟି। ଏଇ ପିଆଜ ଟମାଟର ଯାକ କଣ କଟାକଟି ହେଇ ସେଇଟା କରେଇ । । ରୋଷେଇବାସ ଏତେ ନାଇଁ ମାନେ ସମସ୍ତଙ୍କୁ ଜାଅ ଖାଇବା ବସି ସାରିଲା ପରେ ଦିଆ ଦୁଇ କରାହଉନି। ସେଇଟାକ ବେଶୀ ବିଜାର ଲାଗୁଛି ମତେ।
ଛେଡା ନିଅନ୍ତି ବିଜର ମ ଦେଇଦେଲ ସରିଲା କିଏ ମାଗିଲେ କଣ ଭାତ ଦେଲେ?
ହଁ ଏଇଟା ଖାଇବୁ ସେଇଟା ଏଇଟା ଆଣ ସେଇଟା ଖାଇବୁ ଏମତି ସେମତି ହଁ ଯାହାବି ଏଇଟା ଖାଇବାକୁ ସେଇଟା ମତେ ଭି
ତମେ ଜାଣିଲନ ବାକି ସବୁ ରୋଷେଇ ଏଇ ଯୋଉ ମାଛ ହରିଗା ଯାକ।
ନାଇଁ ନାଇଁ ମାଛ ତ ଥରେ ଛାଣିଥିଲି ପୁରା ସେ ତେଲ ପୁରା ଇଏ ହେଇକି ହାତରେ ପୁରା ପୋଡି ଯାଇଥିଲା କେମିତି ହେଇଥିଲି ପୁରା ଫୁଲି ଯାଇଥିଲା ହାତ ପୁରା।
ହୁଁ।
ହୁଁ।
ରୋଷେଇ ଆହୁରି ଶିଖିବାର ଅଛି କହିକି ଆହୁରି ଡର ଲାଗୁଛି ମତେ।
ହଁ ପରା। ଝିଅ ପିଲା ଜୀବନ ଗୋଟେ ବଡ ବିରକ୍ତ।
ନାଁ ନାଁ ନାଇଁ ଦିନିଷ। ଯାଇକି ରୋଷେଇ ଶିଖ, ରୋଷେଇ ବି ଶିଖିବାର ଅଛି, ପାଠ ବି ପଢିବାର ଅଛି।
ହଁ ତମର ପିଜି ସରିଛି ନା ଏବେ ଗେସ ସିକୁରିଟି ବାହାରୁଛି ପା ଗର୍ମେଣ୍ଟ କଲେଜ ଯିବ? ପକା।
ନାଇଁ ଫେଶର ମାନଙ୍କୁୁ ନାହିଁ।
ହୁଁ।
ଆଗୁରୁତ ଚ କଥା ହେଇସାରିଛନ୍ତି ଆଉ କଣ?
ହଁ ପା। ବାହାରି ପେ। କେତେ ପିଲା ଆସୁଛନ୍ତି କହିବାର ତ ନାହିଁ।
ଆମ କବି ସୂର୍ଯ୍ୟ ନଗରରୁୁ ଗୋଟେ ଝିଅ ଟେ ଆସୁଛି ଜାଣିଛ କି ନାହିଁ?
ଗଞ୍ଜାମ ମାସକା ଲାଇନ ପୁରସ୍ତତମ ପୁର ପାଖରେ। ସେ ଝିଅ ଗୋଟେ କବି ସୂଯ୍ୟନଗରୁ ଆଉଛି ଫୁଲବାଣୀ ସିଏ ଆସିବ ରୁମ ରେ ରହିବ ମାନେ ଲଜ ନବ। ଆଉ ମାନେ ଦେଖ କେତେ ଲୋକ। ଆରେ କେତେ ପିଲା କେମିତି ତଡପିଲେଣି କହିକି
ଚାକିରି ପାଇଁ।
ତା ଯିବା ଆସିବା ତାର ଗୋଟେ ଛଅଶହ, ସାତଶହ ହେଲା। ରୁମ ଟା ନବ ପନ୍ଦରଶହ ତ ଯିବ ଆଉ କଣ ଖାଇବନି?
ହୁଁ।
ପଚିଶହ ତିନି ହଜାର ତ ଖାଲିରେ ଏମିତିରେ ଗଲାଣି ଫର୍ମ ପକେଇବାରେ।
ପାଞ୍ଚ ହଜାର ଭାବିନିଅ।
ହୁଁ।
ହୁଁ ତାର ବାହାରିଚି ବହୁତ କଲେଜ ସାରା ମାନେ ବାହାରିଚି ଗେଷ୍ଟ ଫ୍ୟାକୁଲ୍ଟି ଟିକେ ବେସି
ତାପରେ ଏବେ ଦଶ ଟଙ୍କା କି ବାହାରୁନି ଶହେ ଟଙ୍କା ବାହାରୁଛି କି ନାଇଁ କ ଡାଇରେକ୍ଟ ଶହେ, ଶହେ, ଶହେ ଟା କେମିତି ଖର୍ଚ୍ଚ ହଉଛି କେମିତି ଖର୍ଚ୍ଚ ହଉଛି ସେଇଟା ବି ଜାଣ ହଉନି।
ସତକଥା।
ଆଗୁରୁ ଶହେ ଟଙ୍କା କେତେ
ହୁ ହ୍ୟାଲୋ!
ମୁଁ ଭାବିଲି ଗୋଟେଏଇ